ହଁ।
କହନ୍ତୁ।
କଣ କରୁଚନ୍ତି?
ଜଷ୍ଟ ଖାଉଥିଲି।
ଆଛା କଣ ଖାଇଲେ?
ପରଟା ଆଳୁ ଭଜା।
ଆଚ୍ଛା ଆଚ୍ଛା।
ଆପଣ ଖାଇ ସାଇଲେଣୀ?
ନାଇଁ ଖାଇନି ଆଉ ଟିକେ ଗଲା ପରେ ଖାଇବି ଆଉ।
ହୁଁ ହୁଁ। ରୋଷେଇ?
ହଁ ରୋଷେଇ ସରିଲାଣି କେତେବେଳୁ।
କଣ ହେଇଛି?
କଣ ହେଇଛି ବୋଉ କଣ ରୋଷେଇ କରୁଚନ୍ତି ମୁଁ ଜାଣି ନାହିଁ।
ଉୁଁ ହୁଁ।
ଆଉ ଘରେ ସମସ୍ତେ କଣ କରୁଛନ୍ତି ଖାଇସାରିଲେଣି?
ହୁଁ ହୁଁ। ସମସ୍ତେ ଖାଇ ପିଇକି ଶୋଇ ବିି ପଡ଼ିଲେଣି।
ଆଉ ଆପଣ କଣ କରୁଛନ୍ତି? ଶୋଇବେ କେତେବେଳେ?
ଖାଇସାରିଲିଣି ଖାଇକି ଉଠିଲି ଜଷ୍ଟ। ଶୋଇବି ଆଉ।
ଆଚ୍ଛା। ଆଉ
କଣ କହୁଛନ୍ତି କୁହନ୍ତୁ। ଦେହପା ଭଲ ଅଛି ତ?
ହଁ ଦେହ ଭଲ ଅଛି। ଆପଣଙ୍କ ଦେହ କେମିତି ଅଛି? ଅ ଆପଣଙ୍କ ଘରେ ସମସ୍ତଙ୍କ ଦେହ କେମିତି ଅଛି?
ମୋ ଦେହ ବି ବଢ଼ିଆ ଅଛି। ଆମ ଘରେ ବି ସମସ୍ତଙ୍କ ଦେହ ଭଲ ଅଛି।
ଆଚ୍ଛା। ଆଉ ହୁଁ କୁହନ୍ତୁ ଆଉ କଣ କଥା।
ଆଉ ଗୋଟେ କଥା ପଚାରିବି ନା
ହଁ କହୁ ନାହାନ୍ତି।
ଫେଭରାଇଟି ଚକ୍ଲେଟ୍ କଣ?
ଡେରି ମିଲ୍କ।
ଅ
ଆଉ ଆପଣଙ୍କର?
କିଟ୍ କାଟ।
ଆପଣଙ୍କୁ କିଟ୍ କାର୍ଟ ପସନ୍ଦ?
ହୁଁ।
ଆଛା ଆଚ୍ଛା ଖାଇବାରେ ଆପଣଙ୍କୁ କଣ ପସନ୍ଦ?
ଭେଜ୍ ବିରିୟାନୀ।
ଆଚ୍ଛା। ଆମକୁ ହେଲେ ଚିକେନ ବିରିୟାନୀ ଟିକେ ପସନ୍ଦ।
ନା ମୁଁ ଭେଜ୍ ହିଁ ଖାଏ ଟି ଚିକେନ ବଗେରା ମୋତେ ଭଲ ଲାଗେନା। ଆମିଷ ପସନ୍ଦ ନୁହେଁ।
ଆମେ ହେଲେ ଆମିଷ ଖାଉ ଆମକୁ ଆମିଷ ଟିକେ ବହୁତ ଅଧିକ ପସନ୍ଦ। ମାନେ ଏତେ ବି ପସନ୍ଦ ମାନେ ବାହାରେ ଜିନିଷ ମୋମୋ, ବିରିୟାନୀ ଏସବୁରେ ଟିକେ ଆମେ ଆଇଁଷ ଖାଉ ଆଉ।
ଓହୋ। ତ ଆମିଷ ଖା ମୁଁ ତା ଦେହରେ ଟିକେ ସେଇଥିରେ ପନିର ଖାଇଦିଏ ଆଉ।
ଆଚ୍ଛା। ଆଉ ସମସ୍ତେ ହଁ କେମିତି ଅଛନ୍ତି? ଅ କୁହନ୍ତୁ।
ଭଲ ଅଛନ୍ତି। ମୋ ମାମାଙ୍କ ର ଦେହ ଟିକେ ଭଲ ନଥିଲା କିନ୍ତୁ ଏ ଭଲ ହେଇଲାଣି।
କଁ ହେଇଥିଲା?
ଏଇ ଜର ଟିକେ ହେଇଯାଇଥିଲା।
ଆଚ୍ଛା ଔଷଧ ଖାଇଲେ।
ହୁଁ ହୁଁ।
ହଁ। ଆଛା ଆଉ ବାପା କେ ବାପା କେମିତି ଅଛନ୍ତି?
ହୁଁ ବାବା ବି ଠିକ୍ ଅଛନ୍ତି।
ଆଚ୍ଛା। ଆଉ ଆଉ କୁହନ୍ତୁ କେମିତି କଣ ସବୁ ଚାଲିଛି। କାଲି ସକାଳୁ ପୁଣି କୁଆଡେ ଯିବାର ଅଛି ୟା ନାହିଁ।
ହଁ ମୁଁ ଭାବିଥିଲି କି ଆର ସପ୍ତାହରେ ଟିକେ ପୁରୀ ଯିବା ପାଇଁ। ବଢ଼ିଆ ଲାଗନ୍ତା।
ଓହୋ କିଏ କିଏ ବା।
ମୁଁ ମୋର ସାଙ୍ଗମାନେ ବୁଲିବୁ ଆଉ।
ପୁରୀ ଏକା।
ନା ସାଙ୍ଗମାନେ ଅଛନ୍ତି।
ହଁ ସାଙ୍ଗମାନୋନ ଅଛନ୍ତି ଯେ। ଆଁ ମାନେ ଝିଅ ପିଲା ସାଙ୍ଗ ସମସ୍ତେ ମିଶିକି ଯିବ ୟା ପୁଣି।
ହୁଁ ଝିଅ ପିଲା ଏକା।
ଏଇ ଗାଁ ରୁ।
ହଁ।
ଉଁ ହୁଁ କେତେ ଜଣ ଖଣ୍ଡେ ଯାଉଛ।
ଆମେ ଯାଉଛୁ ସାତଜଣ।
ଆଚ୍ଛା ଆଚ୍ଛା। କିଏ କିଏ।
ମୁଁ ସୋନାଲି ଭାଗ୍ୟଲକ୍ଷ୍ମୀ ସମୀକ୍ଷା। ମିକି ଡୁଡୁଲି ପାଏଲ।
ହେଇ ତମେ ସମତେ ଯାଉଛ ଆମକୁ ଡାକୁନ। ଏଇ ଆମ ସମ୍ପର୍କ।
ଯିବ ତ ଚାଲ ବାହାର।
ଆଛା କେମିତି ଯିବା?
ଏଇଠୁ ନିଶ୍ଚିନ୍ତ କୋଇଲି ବସ ରେ ନିଶ୍ଚନ୍ତ କୋଇଲୁ ରୁ କଟକ ବସ୍ ରେ କଟକରୁ ପୁରୀ ଟ୍ରେନରେ।
ଆଛା। ପୁଣି ଆସିବାକୁ ପ୍ରୋବ୍ଲେମ ହବ।
ନା ଏଠୁ ଯିବା। ସେଡ଼ୁ ଆସିଲା ବେଳକୁ ସେମିତି ଟ୍ରେନ୍ର ରେ ଆସିବା କଟକ। କଟକରୁ। ଡାଇରେକ୍ଟ ବସ ବି ଆସୁଛି ତମେ ଯଦି ଟାଇମ ରେ ଆସି ପହଞ୍ଚିବ ତ ଡାଇରେକ୍ଟ ବସ ରେ ଆସିବ। ଯଦି ନ ଆସି ପାରିଲ ତାହେଲେ କଟକ ରୁ ନିଶ୍ଚିନ୍ତ କୋଇଲି ନିଶ୍ଚିନ୍ତ କୋଇଲ ରୁ। ଗାଁ କୁ ଆଉ।
ଆଚ୍ଛା ଆଚ୍ଛା।
ଯିବ।
ହଁ ହଁ ଯିବା।
ମସ୍ତରେ ବୁଲିବା ସମୁଦ୍ର କୂଳେ।
ହଁ।
ଟିକେ ଠାକୁରଙ୍କ ପାଖ କୁ ଯିବା।
ତମେ ମାନେ ଠାକୁର ପାଖକୁ ଯିବ ଆଉ ମୁଁ ବାହାରେ ଠିଆ ହେଇ ତମକୁ ଦେଖିବି।
କାହିଁକି ତାହେଲେ ଆମେ କେହି ବି ଯିବାନି ବାହାରୁ ନମସ୍କାର କରି ପଳେଇବା ଆଉ।
ହୁଁ ହୁଁ ହୁଁ।
ଆମ ସାଙ୍ଗକୁ ଛାଡ଼ି ଥୋଡି ନା ଆମେ ଭିତରକୁ ଯିବା।
ନରେ ତମାନେ ଯାଅ ଯିବ ମୁଁ ବାହାରେ ଦେଖିବି ମୁଁ ବାହାରେ ବୁଲିବି। ତ ବାହାରୁ ଠାକୁର ମାନଙ୍କୁ ଦେଖିବି କଣ ଅଛି।
ହୁଁ।
ହଉ କଣ ଆରେ ତମର ରାକ୍ଷୀ ପୂର୍ଣ୍ଣିମା କେବେ ଆସୁଛି?
ଅଗଷ୍ଟରେ ଅଗଷ୍ଟ ଅଠର
ନୁହଁ କି ଏମିତି ଅଗଷ୍ଟରେ ହିଁ କେବେ ପଡ଼ିଛି ଅଗଷ୍ଟ ଅଠର ଅଠେଇଶ ଏମିତି କେବେ ଗୋଟେ ଅଛି।
ଆଚ୍ଛା ଆଚ୍ଛା।
ମୁଁ ତ ଭାଇକୁ ଗିଫ୍ଟ ବି ମାଗି ଦେବି।
କଣ ମାଗିବ?
ଝିଅ ପିଲାଙ୍କର କଣ ଦରକାର ଥାଏ ଡ୍ରେସ ଗୋଟେ ଆଉ କଣ।
ଆଛା
ମତେ କହିବି କି ତୁ ମତେ ପଇସା ଦେ ମୁଁ ଡ୍ରେସ ବନେଇଦବି।
ଆରେ ଜୁଡିଓରୁୁ ଯାଇକି ଡ୍ରେସ ନେଇଆସିବା। ଏଇ ରାକ୍ଷୀ ପୁର୍ଣିମା ପାଇଁ ବୋ ଧେ ଭଲ ଭଲ କଲେକ୍ସନ ଆସିଥିବ।
ହୁଁ ମିଶିକି ଯିବା ଡ୍ରେସ ନେଇକି ଆସିବା।
ହଁ ହଁ
ହେଲେ ଯିବା କେଉଠି କଟକ ଜୁଡିଓ ନା ଭୁବନେଶ୍ୱର ଜୁଡିଓ?
କଟକ ଯୁଡ଼ିଓ। ଆରେ କଟକ ଯୁଡିଓ କୋଉଠି ଅଛି ଜାଣିଛ?
କୋଉଠି?
ଆ ବାଦାମବାଡ଼ି
କୋଉଠି କୋଉଠି?
ବାଦାମବାଡ଼ି।
ହୁଁ ହୁଁ
ଏଇଠି ଆରେ ମୁଁ ଯୋଉ ଯାଇଥିଲି ମୋ ଭାଇ କି ନେଇକି ମେଡିକାଲ ଉ ତ ସେତିକିିବେଳେ ମୁଁ ଦେଖିଥିଲି। ଆ ଆରେ ମୋ ବାପାଙ୍କ ବାପା ଯୋଉ ହୋଟେଲ ରେ କାମ କରନ୍ତି। ଉଁ ଆଉ ତାରି ଜଷ୍ଟ ଟିକେ ଆଗକୁ ଯୁ ଡିଓ ମଲ୍ ଅଛି ମୁଁ ଦେଖିଥିଲି। ବହୁତ ବଡ଼ ମଲ।
ରୋଡ ସାଇଡଁ ମୁଁ ଦେଖିଛି ବଟ ଜାଗା ନା କହିପାରିନି ବଟ ମୁଁ ଦେଖିଛି କି ପୁରା ରୋ ଡ଼ ସାଇଡ ରେ ହିଁ ଅଛି ଜୁଡିଓ।
ଲିଙ୍କ ରୋଡ଼ ଲିଙ୍କ ରୋଡ଼ ଯୋଉ ଗଲେ ସେଇଟା ଟିକେ ପାଖ ହେଇଯିବ ତମେ ଆରାମ ସେ ଆ ଦଶ ଟଙ୍କା ଦେଇକି ସେ ଜାଗାକୁ ଯାଇପାରିବ। ଯୁଡିଓ ମାନେ ଲିଙ୍କ ରୋଡ ରୁ ଅଟୋ କରିକି ଯଦି ଯିବ ତ ଦଶ ଟଙ୍କା ଖର୍ଚ୍ଚ ହବ। ଯାଇକି ସେ ତମକୁ ଯୁଡିଓ ସାମ୍ନାରେ ଛାଡିଦେବେ ଅଳ୍ପ ବାଟ ଯଦି ଚାଲିକି ବି ଯଦି ଯାଇପାରିବ। ତାହେଲେ ଟିକ ହବ ଦି କିଲୋମିଟର ପାଖାପାଖି ହବ। ଯଦି ଯାଇପାରିଲ ତ ଠିକ ଅଛି ନହେଲେ
ହୁଁ
ଅଟୋରେ ଯିବ ଆଉ
ହଁ
ହୁଁ ମୁଁ ଦେଖିଥିଲି ଏଥରକ ଯାଇଥିଲି ଦେଖିଥିଲି। ଏଇଥର ହବ ମୁଁ ଯେତେଥର ଗଲି ହିଁ ଦେଖିଛି।
ଓହୋ। ମୋର ମୋର ଗୋଟେ ଫ୍ରେଣ୍ଡ୍ ର ଘରବି ଅଛି ସେଠି ପାଖରେ ଜୁଡ଼ିଓ ପାଖରେ।
କୋଉଠି?
ସେ ଚୁଡ଼ିଓ ପାଖରେ ମୁଁ କେବେ ଯାଇନି ସେ ସକାଳୁ ଥିଲା ବଟ୍ କୁହେକିି ତାଙ୍କ ଘର କଟକ ଯୁଡ଼ିଓ ପାଖେରେ ବଟ୍ କଣ ପାଖ ଆସୁଛି ଜୁଡ଼ିଓ ମାନେ ବେଶୀ ପାଖ ନୁହ ପାଖ ଆସୁଛି କଣକି ନିମ ସାହି।
ଆଚ୍ଛା ଆଚ୍ଛା। କିଏ ତମ ସାଙ୍ଗ କିଏ?
ସଫିନା।
ଆଛା।
ଉଁ ତାଙ୍କ ଘରଟା ଜୁଡ଼ିଓ ପାଖଆସୁଚି।
ସେ କଣ କଟକରେ ରହିକି ଏଠି ପଢୁଥିଲେ?
ହଁ।
ଆଉ କଣ କହୁନ?
ଆଉ କଣ କହିବି? କିଛି ନାହିଁ ତମେ ଯଦି କଣ କହୁଚ କୁହ।
ହେ ଠିକ୍ ଅଛି ମୁଁ ରଖୁଚି ଯାଉଚି ଖାଇବା ପିଇବା କରିବି।
ହଉ ହଉ।